ହ୍ୟାଲୋ। ହ୍ୟାଲୋ ଶୁଭୁନି ହ୍ୟାଲୋ? ଶୁ ଭିଲା ଶୁଭିଲା କୋଉଠିି କିରେ?
ଏଇ ପଡ଼ିଆରେ ବୁଲୁଛି।
ଆଉ କଣ କରୁଛୁ ଆଉ ସବୁ ଭଲ ନା? ହଁ ଆଉ କଣ କହ ଆଉ ତୋ ଖବର କଣ କହ?
ଖବର କଣ କହିବି ସବୁ ତ ଭଲ।
ଆଉ ଆଉ କଣ କୁଆଡ଼େ ଯିବା କଣ ଭଲ ମନ୍ଦ କୋଉଠି ଗୋଟେ ଫିଷ୍ଟ ଫିଷ୍ଟ ଟି ଭଲମନ୍ଦ କୁଆଡ଼େ ଗୋଟେ ବୁଲାବୁଲି କରିବାକୁ ଯିବା କଣ ଭଲ ମନ୍ଦ ଗୋଟେ ଦେଖୁ ନା।
ବୁଲାବୁଲି କଣ କରିବା ରଥଯାତ୍ରା ରତଯାତ୍ରା ଆଇଲଣି।
ରଥଯାତ୍ରା ଗଡ଼ ମଧପୁରରେ ଫେମସ ଗଡ଼ ମଧପୁର ଯିବା କି?
ବର୍ଷା ହଉଛି ବର୍ଷା ହେଲାଣି କ୍ରିକେଟ୍ ବନ୍ଦ ହେଇଗଲାଣି।
କ୍ରିକେଟ୍ ବନ୍ଦ ହେଲା ଭଲି ତ ଖେଳିବେ ବଲି ମାଟି ପଡ଼ିଯାଇଛି ସେଠି ମାଟ ଭଲି ବାନ୍ଧିଦେବାକି ଏଇ ବୁଲିଆ ଫୁଲିଆ କହି କାଲି ବାନ୍ଧିଦବା କି?
ମାଟି ପଡ଼ିଯାଇଛି ସେପଟେ ବାନ୍ଧିବୁ ପିଲା ନାହାନ୍ତି ବାନ୍ଧିକି ଖେଳିବୁ।
ବୁଲିଆ କହୁଚି ଜେଶିପି ଡାକିଲେ ଦାଲୁଅନା ଫାଲୁଅନା କହିଁଲେ ଯେଶିପି ଆସି ପେଲିଦେବ ତୁ ଦେଖେ ଚି ଚିଣ୍ଟୁ ଆନା କହୁଥିଲା ଆଜି ଗୋବଣ୍ଡିଆ ପଡ଼ିଆରେ ଆମ କ୍ରିକେଟ୍ ଖେଳ ସଇଲା ପରେ ଆମେ ଆଜି ହରିଗଲୁ ଚିଣ୍ଟୁ ଆନା କହୁଥିଲା ଚାଲୁନା ରାଜୁ ନା ଭଲି ଖେଳିବା ରାଜୁନା କହିଲା ଚାଲୁନା ଭଲି ଖେଳିବା ଭଳି ଖେଳିଲେ ଯଦି ଦେଖେ ଚିଣ୍ଟୁଆ ନା ମିଲଗା ଦୁଇ ଧ ସିଲୁଆ ସାଇନ ଚାରି ଆମେ ଦୁଇ ଛଅ ବୁଲିଆ ସାତେ ଜଡ଼ା ଆଠେ ଏଇ ଜାଆଁଳା ଦି ଜଣ ଦଶ ଧନୁଦ ଦାଦା ପିଲା ହେଇଯିବେ ଆରାମ୍ ସେ କିନ୍ତୁ ମେଲା କଣ କହିଲୁ ଖେଳିବା ଦରକାର ଆଉ ଖେଳିବେନି।
ତାପରେ ଖାଲି ମାଟିଟା ଉଠିଲେ ହେବ ନା ଆଉ।
ଆଉ ସେଇଆ ମାଟି ଟା ଉଠେଇଦବାନି ମାଟି ଯଦି ଆକୁଡାକିଲେ ଉଠେଇଦେଲେ ଖେଳ ବି ବଲ ତ ଅଛି। ବିକି ଭାଇ କହୁ ବିକେଇ କହିଲା ଖାଲି ନେଟ ଦେଇଦବ ସଇଲା ଆଉ।
ହଁ।
ନା କଣ କହୁଚ?
କଣ ଚିଣ୍ଟୁ ମାମୁଁ କଣ କହୁଥିଲା?
ଚିଣ୍ଟୁ ଆନା କହୁଥିଲା କି କହିଲା ଆଉ ତ ଏଠି ଖେଳି ହବନି ଆଉ ଭଲି ଖେଳିଆ ତ ଆଉ ଖେଳି ହବନି ଆଉ ସବୁ ବୁଝା ବୁଝି ହେଲାଣି ବ ର୍ଷା ବର୍ଷା ହଉଚି ସେଠି ଭଲି ଖେଳିବା ଆମର ସେଠି ଖେଲିବା ବା ଏଠି ତ ଆଉ ଖେଳି ହବନି।
ଖେଳିହବନି ଆଉ।
ଆଖ୍ ତୁ ନିଜେ କହୁନୁ କେମିତି ଖେଳିହବ ଏଠି କଣ ଅଛି ଗୋବଣ୍ଡିଆ ପଡ଼ିଆ ରେ କେନ୍ତି ତୁ ଖେଳିବୁ।
ଏଁ ମାଟିଟା ପକେଇଲେ ସେପଟୁ ପକେଇଥାନ୍ତେ ହେଲେ ସେ ପକେଇ ପକେଇ ତମକୁ କହିଚନ୍ତି।
କହିଛନ୍ତି ଗୁଲିଆ ଗୁଲିଆ ବିକାରି କଲା ମୁଁ ଥିଲା ମାଟି ପକେଇଛନ୍ତିି ଇଏ ପକେଇଛନ୍ତି ଦେଖିକି ପକେଇବନି ମାଟିଟା ମାଟିଟା ପକେଇଚ ଗୋଟା ଭଲ ମନ୍ଦ ଜାଗାରେ ମାଟି ଏଇନା ଖେଳିବାକୁ ଆମେ ହଇରାଣ ହଉଚୁ।
ଆବେ ନା ଶୁଣୁ ଯଦି ତମେ ପୋତିବାକୁ ଚାହୁଁଚ ଏ ଆଗେ ତ ଯୋଉ ନଡିଆ ଗଛ ପଟେ ପକେଇଲନି।
ହଁ ସେକରେ ପକେଇଥାନ୍ତ ସେ ଏଇକରେ ପକେଇବାଠି କିଛି ନାଇଁ ପକେଇଲ ଚ୍ଛାରିକି ସେଇଠି ପ କେଇଦେଇଚି ଯେ ଏମାନେ ଆଉ ମାନେ ଗୋଟା ଆପିସି।
ସିଏ କହୁଚନ୍ତି ଯୋଉ ତାରିଣୀ ହ ଠାକୁର ହବେନି। ସେ ସେଇ ସେଇ ପଟେ ବାଟ ରହିିବ ଆଗପଟେ।
ତାଙ୍କ ବାଟ କରିବେ ତାରିଣୀ ଠାକୁର ଯୋଉ ରହିବେ ଓ। ନା ମୁଁ ସେଆକୁ ପଚାରିଲି ମୁଁ କହିଲି କଣ ଆଉ ଖେଳିତ ହଉନି ଆଉ ସେଆକୁ ଫୋନ୍ କରିକି କଣ କରୁଛୁ।
ହଉ ଅଜୁ ଗଲା କି ଅଜୁ ଅଜୁ।
ହଁ।
ହ।
ନା ଆଉ କହ।
ଆଉ କଣ ଏମିତି ଏମିତି କରିଦେଲେ ଭଲି ଖେଳି ହୁଅନ୍ତା ଆମେ ଖାଲି ଗାଡିଆକୁ ଯିବ ବଲ।
ଆ ଗାଡିଆକୁ ଯିବ ଏମିତି କଲେ ସେ ପୋତା ହେଇଥାଉ ପୋ ପୋ ପୋତିିବାଠେ କିଛି କେତେ କାମ ଲାଗିବନି ପୋତିଦବା।
ପୋତା ପୋତି କଣ ଦରକାରେ ଏ ଏ ଗୋଟିଏ ପୋତା ହେଇଛି ହେପଟେ ନହଲେ ଗୋଟେ ପୋଲ୍ ଇଏ ପୋତିଦବ।
ଆରେ ପୋତି ବାଉଁଶ ପୋତିଦେଲେ ଖେଳ ହବ ସେଥିରେ କିଛି ନାଇଁ କିନ୍ତୁ ମୁଁ କହିଲି ଶଳା ଏ ଦୁନିଆ ବେପାର। ସେ ଯୋଉ କରଚନ୍ତି ଏକରେ ମୁଁ ଯଉ ଭି ଯୋଉ ମାରଛି ଚୋଟ ଫୋଟ ଯୋଉ ମାରନ୍ତି ଆଲୋକେଇ ଫୋଲୋକେଇ। ସେ ସେକରେ ପଡିବ ଆମ ସିନା ଏକରି ଇଏଭଳିଆ ଗାଡିଆରେ ପଇଲେ ସରିଗଲା ଗାଡିଆରେ ଫୁଣି କାଢୁଥା ପାଣି ଫାଣି ହେଇଯିବ ପୁରା ନଷ୍ଟ।
ନାବେ ଶୁଣୁ ଏପଟେ ବି ହବ ଏପଟେ ହବ ଗାଡିଆରେ ଯିବନି ବେଶି ମଁ।
ଗାଡିଆକୁ ତୁ ନିଜେ ଗାଡିଆକୁ ପଳେଇବ ସର୍ଭିସି ଦ ଦଲୁ। ଫଲୁ ଯେଉଁ ସର୍ଭିସ୍ ମ୍ୟାନ ଦେ କେନ୍ତି କଲୁ ତଲୁ ଫଲୁ କୋଉଠି ପକାନ୍ତି?
ସେପଟେ ନେଟେ ବାନ୍ଧିଲେ କିଛି ହବନି ନେଟେ ବାନ୍ଧିଲେ କିଛି ହବନି।
ଆଉ ଦେଖିବା ମୁଁ କାଲି ବୁଲିବାକୁ କିଏ ବା କଥ କାନରେ କଥା ହବ କାଳେ ଦେଖାଯାଉ କଣ ଯଦି ହେଲା ଖେଳିବା କଣ ଅଛି। କ୍ରିକେଟ୍ ତ ଖେଳିବନି ଭଲି ଖେଳିବା ଏତେ ଖେଳିବା ଆଉ କଣ କହୁଛୁ।
ହଁ।
ହାଲୋ।
ହଁ।
ଆଉ କଣ ଆଉ ମାସେ ଆଉ କହିଥିଲି ଆଉ କଣ। ଆଉ। ଆଉ କା ପୋଖରୀ ହଁ ପୋଖରୀ ଯାଲୁଆ ନାହିଁ ଭାଲୁଆ ନାହିଁ ଛାଡ଼ଥିଲେ ମାଛ ଆଲୋ କହିଲେ ଗାଡିଆ ଖୋଲହେଲେ ତଳେ। ସିଏ କହିଲେ ଆମର ଗାଡିଆ ଖାଲି ଯେ ଆମ ଗାଁ ରେ ଗାଡିଆ ଯଉଥିଲା ସବୁ ନଷ୍ଟଇଥିଲା କହିଲେ ଗାଡିଆ ହେଲା ଆର ଖାଲି ଗଡିରେ ଗାଧା ହବ। ଆରେ ଗାଧା ହଉ ସେ ତ ନାଇଁ ଗାଧା ହବ ଫାଷ୍ଟ ଫାଷ୍ଟ ଗାଧା ହେଲା। ପାଣି ଫାଣିଥିଲା ଭଲ ଲାଗିଲା ପାଆଚ ପାଆଚ ହେଲା ଗାଧେଇବାକୁ ଭଲ ଲାଗିଲା ତାପରେ ତମର। କଣ ହେଲା ମାଛ ଛାଡ଼ିଦେଲା ମନଇଛା ଆଣିକି ପଚାଶ କିଲ ନାକେ ପଚାଶ କିଲ ନାକେ ଛା
ପାଣି ବା। ପାଣି ବା କମିଗଲା ପାଣି କମ୍ ନହେଲେ ମାଛ କାଇଁ।
ମାଛ ଛାଡିଲ ମାଛ ଧରିଲ ପରେ ମାଛ ଧଲ ତମେ ତ କହିଲ ଗାଡିରେ ମାଛଡିବନି ମାଛରିଲା ପରେ କ ଚୁନ ପକେଇବ ଚୁନ ପକେଇବ ଚୁନ ପକେଇଲନି ଚୁନ ପଡିଥିଲା?
ଆ ମାଛ ଛାଡିବାରେ କିଛି ନାହିଁ ଆଉ
ଆ ମାଛ ଛାଡିଲ ସେ ଯୋଉ ଜାଲ ପ କହୁଛି ଡେଲି ସେ ପା ପାଣି କହୁଛନ୍ତି ଶୁକେଇବେ ଗାଡିଆରେ ମାଛ ଧ ଦେବି କୋଉ ଭଳିଆ ଲାଗିବ ତୁ ନିଜେ କହୁନୁ?
ପାଣି ଫାଣି କିଛି ଶୁଖା ହବନିବେ ଦି ତିନି ବର୍ଷରେ ଥରେ ଶୁଖା ହବ। ଦି ତିନି ବର୍ଷି ଥରେ ସୁକା ହବ।
ମୁଁ କହିଲି ଜାଲ ପକେଇଯା ଧରିବେ ଧରିବେ ଏଇଆଉ ନା କଣ ଜାଲ ଫାଲ ପକେଇଯା ଧରା ଧରି କରିବେ।
ଆଉ ଦି ତିନି ବର୍ଷରେ ଥରେ ଶୁକା ହବ।
ଓହୋ ଏବେ ଏଇ ବର୍ଷ ଦେଖେ ଚିଟୁଆନା ବି ଆଜି କହୁଥିଲା ଚିଟୁଆନା କହୁଥିଲା ଆମ ସେ ଯୋଉ ପାଣି ଯୋଉ ବିଲେଇ ଘର କତିରେ ଲିକ୍ କରିଗଲା ଯୋଉ ସବୁ ପାଣି ଦେଖୁନୁ ବିଲେଇ ଗାଡିଆରେ କେତେ ଫୁଲ୍ ଗଲା ଦେଖିଚୁନା?
ହଁ।
ଛୁଟିଆନା କହିଲା ଯଦି ଏକରେ ଫାଟିଥାନ୍ତା ଭଲ ହେଇଥାନ୍ତା ମୁଁ କହିଲି ଏକରେ ଫଟେଇଦବା କି ଗାଡିଆ ଫୁଲ ଗାଡିଆ କିନ୍ତୁ ପାଣି ବୋରିଙ୍ଗ ଚାଲିଲେ ଫୁଲ୍ ହେଇଯିବ। ସେ ପାଣି ଯଦି କହିଲେ ଯଦି ପ ପୁରେଇଲେ ବି ଫୁଲି ହେଇଯିବ ଆଉ ଘଣ୍ଟାରେ ସେ ପାଣି ଫୁଲ କେଡେ ଜୋରରେ ପାଣି ବାହାରୁଚି।
ହୁଁ।
ତୁ କହ? ଦେଖିନୁ ଦିଟା ଜାଗାରେ ଲିକ କରିଥିଲା ବଡ ହଡ ଯୋଉ ଆମର ସାନ ଆ ଗତରେ ଗୋଟେ ଇଏ ହେଇଥିଲା ଆଉ ବିଲେଇ ଆଡିଆ କତିରେ ଗୋଟେ। ଆଉ ଆମର ସେଟି ଗୋଟେ ତିନି ଚାରି ଜାଗା ଇଏ କରିଗଲା।
କଣ ବେ ଯେଉ ଲିକ୍ ଯଉ ଯଉ ପାଣି ପାଇପି?
ହଁ ମାନେ ପାଣି ଭାସୁ ଭାସୁ ବାହାରୁଥିଲା ଦେଖିବୁ ଜଣେ ଫେସବୁକରେ ଛାଡିଚି ଗୋଟେ ପିଲାଟା ଗର ଗର କାଲି ଲୋକଟା। ଏ ଜିଏ ଯେ ତରଭୁଜ ଫରୁଭୁଜ ବିକେନା ଦେଖିନୁ ତାନା କଣ ତାନା ନଣ୍ଡୁ କଣ ତା ନା?
ଆବେ ଶୁଣୁ ସେ ଯୋଉ ପାଇପ୍ ଯାଇଛି ସେ ପୁ ପୁ ଲିକ୍ ରହିବ ଗୋଟେ ଭା ପାଣି ବାହାରିବ।
ମାନେ ପାଇପି ଯାଇଛି ସେମାନେ କଣ କହିଲୁ କଉଠି ସେ ଦେ ଗମେଣ୍ଟ ପାଇପ୍ ସେ ଜାଣିଛନ୍ତି କଉଠି ଭଲ ମନ୍ଦ କଉ ଲି ଥିବ ସିଏ କଣ ଜାଣିଛନ୍ତି ଏ ପକେଇଲା ବଳେ କୋଉଠି ଭଲ ମନ୍ଦ କଣା ଆପଣ ଆଜି ସେ ପୁରା ଘାସୁ ଘାସୁ ପାଣି ବାହାରୁଥିଲା ବିଲେଇ ଗାଡିଆ କେତେ ପୁରା ଶୁଖିଇଗଲା ବିଲେଇ ଗାଡିଆ ପାଣି କେତ ହେଇଚି ଦେଖିଚୁ ନା? ବିଲେଇ ଗାଡିଆ ଫୁଲୁ ତା ପଛ ଯୋଉ ଆମର ଚେମାଝର ଯୋଉଠି ଘର କରିବେ।
ହୁଁ।
ତା ପଛୁକୁ ଯୋଉ ବୋରିଂ ତା ପଛ ସେ କଦିନ କେତେ ପାଣି ଫୁଲିଯାଇଛି ଯୋଉ ଆମର ଏଥେରେ ତାଙ୍କ ସେଠି ଗୁଡା କଣ ଥିଲେ ତା ବିଲ ଫୁଲ୍ ଯାଇଛି କଣ କରିବୁ କହ ପାଣି ଏତେ ଜୋର ରେ ବାହାରିଲା। ପାଣି ବାହାରୁଚି ଆଉ ଆଉ ପାଣି ପଳେଇ ଆଇଲାଣି ବିଲେଇ ଘର ଗାଡିଆ ଯାଏଁ ଆଉ ସେ ଯାଇ ତାର ଯାଇ କଉଠି ତାଙ୍କର ଥିବ। ତାରେ ଆମ କ୍ଳବ ଘରୁ ଯାହା ପାଣି ପାଇଁ ଏମେଲା ଭାଙ୍ଗିଦେଲା ଆଉ ପାଣି ବି କୋଉଠି ଆସିବ କି? ହୁଁ ଆଇଲାଣି।
ହେ ପାଣି ପାଇପି ରେ ଆସିନି। ଆ ସେଠିବା ଆ ଗୋଟେ ପାଇପ୍ ମୁଣ୍ଡ ବାହାରଚି ଏଇପଟେ ଦିଟା ଏଇ
ସେଠି ସେକରୁ କୋଉ ଗଣେଶନ ମୁଁ ଜାଣିନି କିନ୍ତୁ ଏଇ କନେସଙ୍କୁ ମୁଁ ଜାଣିଛି କି ପାଣି ଆଇଥିଲା ମୁଁ ନିଜେ ଦେଖିଚି ପାଣି ଆଇଥିଲା। ପାଣି ସେଠୁ ବାହାରିଥିଲା ମୁଁ ଦେଖିଚି ଆମେ ନୂଆ ଆଡେ ବଜାର କମ୍ପ୍ୟୁଟର ଯାଇଥିଲୁ ଦେଖିଲୁ ସେଠି ବାହାରି ଥିଲା। ତାପରେ ଆସି ଏଠି ଦେଖିଲୁ ବି ପାଣି ବାହାରିଥିଲା ହେଲା ପାଣି ବାହାରିଥିଲା ଏଠି ବି ଆମେ ଦେ ଦେଖିଲୁ ପାଣି ଦେଖି ସାରା ପରେ ଏଇଆ ହଉଛି ଆଉ ପାଣି ଆମେ ଦେଖିଛୁ ତାପରେ ଏଠି ବି ବାହାରା ମୁଁ ଦେଖିଲି ଆଜି। ଏ ଆମର ଯୋଉ କ୍ଲବଘରେ ଯୋଉ ପାଣି ବାହାରିଥାନ୍ତା ପିଇବାକୁ ଏମେନା ଭାଙ୍ଗିଦେଲା ସେଇ ଇଏଟା।
ପାଣି ଆସିବନି ଦେଖେ ଆ ପାଣି ଆସିବ। ନା ପାଣି ଏବେ କଣ ଆଇଲାନି ଆସିନି।
ଆରେ ଭାଇ ତୁ ଯଦି ମିଛରେ ଭାବୁଚୁ ବିଲିବି କରୁନୁ ଦେଖିବୁ ମାନେ ପାଣି ଭାବୁଛୁ ବିଲେଇ ଗାଡିଆ ଯାଏ ଆଇଲାଣି ଏଟା କୁ କନେଷନ ଯଦ ହରିପୁର ଯିବ ଆଉ ଗଟେନ କୋଟ ଆଶିବ ଗାଁ ଭିତରକୁ। କିନ୍ତୁ ଏଇଟା ନ ହଉ ହେଲେ ହଇରାଣ ମାନେ କଣ କହିଲୁ ଯୋଉ ଦାଣ୍ଡ ଫାଣ୍ଡ ଯୋଉ ନଷ୍ଟ ହେଇଯିବ ପୁରା ଯେମିତି ଆମ ହରିପୁରୁ ଗାଁଠୁ ଆହୁରି ଇଏ ନି ନିମାପଡ଼ା ଆମ ଗାଁ। ପାଣି ଫାନି ତୁ ନିଜେ କହୁନୁ ପାଣି ଫାନି ବାହାରିଲେ ଡ୍ରନ୍ ଫେନ୍ ଇଏ ହବ ପାଣି ଫେଣ ହବ ଦାଣ୍ଡ ଫାଣ୍ଡ ଗୋଟେ ଭଲ ମନ୍ଦ ଭୋଜି ଫୋଜି କି ତାଙ୍କ ଗାଁରେ ପୂଜା ଫୁଜା ପର୍ବ ପର୍ବାଣି ଭଲ ମନ୍ଦ ଯାହା ହଉଥିଲା। ସେଟାବି ଯା ନାଚ କୁଦ କଲାବେଳକୁ ଡିଯେ ପିଯେ ଯାଉ ଭଲ ମନ୍ଦ ଯିବ ଏଗଲେ କୋଭଳିଆ ହବ।
ଗୋଟେ କାମ କରନ୍ତି କଣ କହିଲୁ ଆମ ଯୋଉ ଗାଣ୍ଡୁ ହର କତିରୁ ହେଲା କ୍ଲବ ଘର ପଯନ୍ତ। ଗାଁରେ ମିଟିଂ ବସାନ୍ତେ ହେଲା କଦ ଗାଁରେ ସବୁ ଚାହିଁବେ।
ହୁଁ।
ହେଲା ମିଟିଙ୍ଗ ବସନ୍ତେ ଆମ ଗାଁକୁ ପାଣି ଆମେ ରଖିଦଉୁ
ହଁ ଆମର ନୁହଁ ସେଆଡକୁ ନେଇଯା ଆମ ଗାଁରେ ପାଣି ଦରକାର ନାହିଁ। ପାଣି ଆଉ ଆଜିକାଲି କଣ ପାଣି ଆଉ ଅଭାବ ହଉଚି ପାଣି ତ ଟିଅଲ ଗାଁ ଗାଁରେ ଦେଖୁନ ଆମ ଗାଁ ଟିଅଲ କେତେ ଟା ତରେନି କତିରେ ଆମ ଗାଁ ଭିତରର ତମ ଘର କତିରେ ଗୋଟେ ଆମ ଘର କତୀରେ ଗୋଟେ ସେ ପର୍ସନାଲ ବି ଗାଁରେ ଟିଓଲ ଖୋଲି ଦେଲଣି ଆଉ ଟିଓଲ ର ଆଉ କଣ
ତିିଅର ହେ ଜଣ କାହାର ଗୋଟଏ ଦିଦିଟା ଗୋଟିଏ ଏମିତି ଅଛି।
ହଁ ଟିୱଲ୍ ଆଉ କୂଅ ଆଉ ଆମର ତ ଗାଡିରେ ଲୋକ ଗାଧଉଛନ୍ତି। ଆଉ ପିଇବା ପାଇଁ ତ ପାଣି ଅଛି ଆଉ ତମେ ଖୋଳିବ କଣ? ସେଇକଥା ଦବ ସରକାର ଆଁ
ଆମ ଏ ଯେଉଁ ଗାଡ଼ିଆ କରେ ବୋରିଂ ଦି ତିନ୍ ଟା ଖୋଳି ଦିଅନ୍ତେ କି?
ହଁ ବୋ ହଁ ହଁ ବୋରିଙ୍ଗ ଯଦି ଏବେ ଆମ ସେ ଯୋଉ ନଖନଟୁ ବୋରିଂ। ବୋରିଂ ଯୋଉ ଗୁରା ଅଛି ତାକୁ ଚାଲୁ କରନ୍ତେ କି? ସଜାଡି ସେଇଆକୁ। ବୁବୁନା ତାର କଣ କଲା କଇଲୁ ବୁବୁନା ଚାଲାକିରେ ପଡ଼ିଗଲା ଦେଖେ ବୁବୁନା ଆଇଲା ବୋରିଂ ଯେତେବେଳେ ବୁବୁନା ଚାଲଖିରେ
ହଁ ମୁଁ ଜାଣିଛି। ତା ଘର କଥରେ ଖୋଳିଦେଲା
ହଁ ତା ଘର କତିରେ ତାର ଯେତେବେଳେ ଆଉ କଣ ତାର କଣ ଟୁୱଲ୍ ଖୋିଳିବ କି ତାର ବୋରିଂରୁ ଡାଇରେକ୍ଟ ଇଏ କନେସନ କରିଦବ ସଇଲା।
ସରିଲା।
ଏଇଭଳିଆ ଆଉ ଏଇ ରାସ୍ତାଟା କାମ ହବ କ୍ଲଭ ଘର ହବ କାମ ଟା ହବ ବୋଲି କହୁଥିଲା। କି ପାପା ପାଇଁ ମଝିରେ କହୁଥିଲେ କହିଲେ ଯଦି କହିବ। କାମ କରିବେ ଲ ଲକ୍ଷେ ଟଙ୍କା ଭଳିଆ ଯଦି ଆଉ କାମ ତମେ ଯୋଉ ଚାଳିଶ ପଇସା ଏଠି ତ ତମେ ଏସି ପେସି ଲଗେଇବ। ମୁଁ କଇଲି କାମ ଆସୁ ତାପରେ ଦେଖିବା ଆମେ କହିବୁ ଆଉ। କାମତ ଆସୁନି ତୁ କହିବୁ କଣ ଯଦି କାମ ଆସୁ ଦେଖିବା ତା ଆଉ ତାରିଣୀଙ୍କ କତିରେ ତ
ଆଉ ଜାଲୁଆନା ଫାଲୁଆନା ଯୋ ମାଛ ଛାଡୁଛନ୍ତି ଗଡିରେ ସେ ଗାଡିଆ ତ ଜାୁଆନା ଡେଲି ପକଉଚି ଜାଲୁଆନା ଡେଲି ପକଉଛି। ହାଲୋ।
ହଁ।
ଦଳିଆନା ତାର ଜାଲ ପକେଇ ଦଉଛି। ଜାଲ ପକଉଛି ଯା ନଉଛି ତାର ସିଏ। ମାଛ କିଏ ଛାଡ଼ିଥିଲା ଭାଲିଆାନ ନା ଦାଲୁଆନା।
ସେଇ ତା ଭାଇ ଛଡିଥିଲା ତା ଭାଲିଆ
ତା ଭାଇ ମାନ ସେଇ ନଉଛି ଯା ଜାଲ ପକୋଇଚି ଯାହା ନଉଛି ତାକୁ ଦିଟା ଦଉଚି ଆଉ।
ମିଶିକି ଦି ଚାରି ଜଣ ଛାଡ଼ିଛନ୍ତି ଆଉ।
ଇଏ ତ ଦାଲୁଆନା ତ ସବୁବେଳେ ଜାଲ ପକୋଉଛି।
ଆ ସିଏ କଣ ବଡ଼ ମାଛ ଖାଉଛି? ଚୁନା ମାଛ ନେଉଛି ତାର ଆଉ।
ଓହୋ। ଏଇା ଆଉ ତାର ପକେଇ ଦି ଦିଟା ନେଇଆଉଚି ତାର ଇଏ ପଖାଳ ଫଖାଳ କଣ ଦିଟା ଖାଇଦଉଛି ଆଉ।
ବଡ଼ ବଡ଼ ମହୁରାଳି ଟା ନେଇଆଉଛି ତ ଅଛି।
ସେ ଗାଡିଆ ଟା ଯେ କଣ କହିଲୁ ଗାଡିଆରେ ସେ ପାଣି ହେଲାଣି ଯୋଉ ବର୍ଷା ପକାଉଚି ପାଣି ଫାଣି ହଉଛି ସେ ସେକଥା ନୁହଁ ଗଡ଼ିଆଟା ଆମେ ଗାଧା ଗାଧି କରୁଥିଲେ ଭଲ ମନ୍ଦ କରୁଥିଲେ ଏଇଠି ଲୋକ ଫୋକ
ଗାଧେଇବେନି ରହୁନୁ ଗାଧେଇବେ ନା ଆଉ ବର୍ଷା ମାସ ହେଇଗଲେ ପୁରା ଫୁଲ ହେଇଗଲେ ଗାଧୋଇବେ।
ଗାଧେଇବେ ଆମେ ଯୋଉ ପାଣି ଭାର ଟାଇମ୍ ରେ ଯୋଉ ପାଣି ଭାରଟା ଯିବା ଚିନ୍ତ୍ଵଆନା ବି ମତେ ଆଜି କହୁଥିଲା। କଇଲା ବିଶାଲ ଆଉ ଗାଡିଆ ତ ପାଣି ଗୋଳିଆ ଗାଡିଆ ଆମେ ଆଉ ଦି ଚାରି ଦିନି ଯାଉ ସାତ ଦିନି ଖଣ୍ଡେ ଯାଉ ଚୂନ କୁଆଡ ଆସିଚି କୁଆଡେ ଗାଡିଆକୁ କୁଆଡେ ପଇସା ଆଇଚି କୁଆଡେ ମତେ କହୁଥିଲା ସିଡୁଆନା ହେଲା
ହଁ।
କହିଲା ସେ ପାହାଚ ହବ କୋଉଠି କହିଲୁ ଓସ୍ତ ଗଛ ମୂଳ ସେ ଯଉ ନାହିଁ ଓସ୍ତ ଗଛ ମୂଳ
ହଁ।
ସେଠି କୁଆଡେ ଗୋଟେ ପା ପାହାଚ୍ ପାହାଚ ସେଠି ଯୋଉ ହଉଛି ସେଠି କଣ କହିଲା ବୁଲା ଗୋଟେ କଣ ପାହାଚ ହବ ହେଲା। ହେଲା ପାହାଚ ହବ ଚୂନ ପଡିବ ଚୂନ ପଡିଲେ କହିଲା ଦିନେ ଆମେ ପଶିକି ଦଳ ଫଳ ଯୋଉ ତାକୁ ସପ୍ ସଫା କରିଦେଇ ଇଏ କରିଦବା ଆଉ ଗାଡିଆରେ ଆମେ ପାଣି ଫାଣିି ଏଗରାକ ଯୋଉ ନବା ଭଲ ମନ୍ଦ ଆମେ ଗାଧୋଇବା କଉଠି ଆ ଟ୍ୟୁୱଲ୍ ରେ ଗାଧୋଉଥିବା ଯୋଉ ପଚାଶ୍ ଷାଠିଏ ଜଣ ଟ୍ୟୁୱାଲ୍ ରେ କେତେ ଗାଧେଇବ?
ହଁ ବା ଏଇ ଚିଣ୍ଟୁଆମୁ ଆଇ ଚିଣ୍ଟୁଆମୁ ପା ଆଇଲାନି ସଫା କରିବ ବି
ଚିଣ୍ଟୁଆନା
ଚିଣ୍ଟୁଆମୁ ହେଇ ଆଇଲେଣି ବା ହେଇ ଯାଉଛି ସଫା କରିବ।
ସଫା କ ଆବେ ସେ କିନ୍ତୁ କହୁଥିଲା ଆବେ କହୁଥିଲା କହିଲା ପଇସା ଆଇଚି ଚିଣ୍ଟୁ ଭାଇନା କହିଲା ସଫା ଫପା କରିଦବା ସିଏ କଣ କରୁଛି କୋଉଠି ଇଏ ସିଏ କହିଆ କଥା ଯାହା କହିଦେଲା। ସେଇଆ କୁ ମୁଁ କହୁଥିଲି।